ହଁ ଗୁଡ୍ ଇଭିନିଂ।
ଗୁଡ଼୍ ଇଭିନିଂ।
କଣ କରୁଚ?
କଣ କରିବି ଏଇଠି ବାହାରେ ଟିକେ ବୁଲୁଛି ପବନ ଖାଉ ଛି, ତମେ?
ଆ ମୁଁ ଘରେ ଅତି ଘରେ ଅତି।
ଘରେ ଅଛ, ଆଉ ଆଜି କେମିତି ଲାଗୁଛି ଆଜି ଟିକେ ଥଣ୍ଡା ନା?
ଥଣ୍ଡା ନାଇଁ ଯେ ହଁ। ଟିକେ ନର୍ମାଲ ଅଛି କିନ୍ତୁ ଟେମ୍ପରେଚର ହଁ କାଲି ବର୍ଷା ହେଇ ନା ସେଥିପାଇଁ ଟିକେ ଆଜି ଭଲ ଲାଗୁଛି ଆଉ।
ହ ହୁଁ ହୁ ହଁ ମାନେ ଏତେ ବି ଗରମ ଲାଗୁନି।
ନା ନା ଗରମ ଟିକେ ଆଜି କମିଛି ଆଉ।
ହଁ ହଁ।
ହୁଁ କଣ ଆଜି ଖାଇଚ।
କଣ ଖାଇଛି ଦିନବେଳା?
ହୁଁ
ଦିନବେଳା କଣ ଖାଇଲି ଆଳୁ ଭଜା ଖାଇଲି ଡାଲି ଖାଇଲି। ଆଉ ଟିକେ ଶାଗ ମାନେ ଭାଜି ଶାଗ।
ହଁ ହଁ।
ଆଉ ତମର?
ମୋର ଭାତ ତରକାରୀ ଆଉ ଏଇ ଆଳୁ ଭର୍ତା। ଆଉ ଭଜା ଆଉ ଏଇତ ଖାଇବା ଆଉ।
ହଁ। ସେଇ ତ ଆଳୁ ଆଉ ସବୁଦିନ ତ ଆଳୁ ଗୋଟେ ନିହାତି ଖାଇବାକୁ ପଡୁଛି ଏକା ନାଇକି?
ହଁ ହୁଁ ଆଳୁ ଆଇଟମ ସବୁଠେ।
ହୁଁ ହଁ ଆଳୁ ଗୋଟେ ମିଶେଇବାକୁୁଆ ପଡୁଛି ଯାହାବି ବନାଅ ପଜା ବନାଅ ତରକାରୀ ବନାଅ।
ଯାହାବି କରୁଛ କର ଆଳୁ ନିହାତି। ଆମର ତ ଏପଟେ କେମିତି ମୋର ତ ଆଳୁ ଫେବରାଇଟ।
ଆଚ୍ଛା ଆଚ୍ଛା।
ଏମତି ଚିକେନ ରେ ପଡିଥିଲେ ବି ଆଳୁ ମଟନ ରେ ପଡିଥିଲେ ବି ଆଳୁ ନ ଖାଇଲେ
ହୁଁ ହୁଁ ମାଛରେ ହେଲେ ଆଳୁ।
ନାଇଁ ନାଇଁ ହିଁ ହିଁ ମୁଁ ମାଛ ଖାଉ ନାହିଁ ନା?
ଓ ହଁ ଅ
ଚିକେନ ମଟନ ମାନେ ଆମେ ସେ ବିଷୟରେ ଖାଉଛ ଆଉ।
ହୁଁ ହୁଁ ହୁଁ ଭଲ କଥା।
ଆଉ ତମେ କଣ ଖାଇ ମାନେ ତମର ଫେବରାଇଟ୍ ଡିସ୍ କଣ?
ମୋର ଫେବରାଇଟ୍ ମୋର ଫେବରାଇଟ୍ ହେଲା ଖାସି ମାଂସ।
ରେଡି ଆଉ ନାଇକି ହଁ ପରା। ଜାଣିଲି ଜାଣିଲି।
ମାନେ ଚିକେନେ ଟିକେ ଅଧିକ ପ୍ରାୟ ସମସ୍ତଙ୍କର ହିଁ ପସନ୍ଦ ଥାଉଛି ଦେଖିବାକୁ ଗଲେ।
ମଟନ୍।
ହୁଁ।
ଜାଣୁଚ ତମେ ହଁ ହଁ।
ସବୁଦିନି ଖାଇବାକୁ ମିଳୁନି ନା। ରୋଷେଇ ମାନେ କଣ ଏ ଯେଉଁ ଖାସିଟା?
ହଁ ହଁ।
ରୋଷେଇ ହଁ ଜାଣୁଛି ଯେ ଏତେ ଭଲସେ ନାହିଁ ଚଳିବ।
ହଁ।
ଗୋଟେ ପ୍ରକାର।
ମା ରୋଷେଇ କରିଦେଲେ ଖାଉଛ ଆଉ ନାଇଁ କି?
ହଁ ହଁ ହଁ। ମାଁ ରୋଷେଇ କଲେ ହିଁ ଖାଉଛି ମାନେ ଘରେ ଏକା ପ୍ରାୟ କରିଥାଉଛନ୍ତି? ମୁଁ ତ କରୁନି ଏତେ ବି। ଆଉ କଲେ ଟିକେ ଚିକେନ ବିକେନ୍ ଟିକେ ବନେଇଥାଛି ସେଇଟା ଟିକେ ପ୍ରାୟ ହେଇଥାଉଛି ନା।
ହୁଁ ହୁଁ ହୁଁ।
ସେଇଟା ତ କେବେ କେବେ ହେଇଥାଉଛି ସେଇଥିପାଇଁ ମୁଁ କରୁନି ବି। ମାଛ ବି ପସନ୍ଦ ମୋତେ ମାଛ ବି ଖାଉଛି। ଅଧିକ ପରିମାଣରେ ଦେଖିବାକୁ ଗଲେ ତ ହଁ ଅଧିକ ମାନେ ମୁଁ ଚିକେନ ବି ଏତେ ଖାଉନି ହେଲା। ଏତେ ମାନେ ପସନ୍ଦ ନାହିଁ ମୋତେ।
ଚିକେନ ଦି ପିସ୍ ଖାଇଦେଲେ ମୁଁ ଠିକ ନାଇଁ କି ଆହୁରି ଅଧିକ ଖାଇ ହଉନି ଚିକେନ ବି।
ବେଶୀ ଖାଇ ହେବନିକି ସେଇଡ଼ା ଗୋଟେ ହଜମ ହବନି ତୁମର। ଖାଇଦେଇଥିବ ଏପଟେ ହଜମ ହଉନଥିବ ହୁଁ ମା
ଆଉ ସେ ଚିକେନ୍ ହୁଁ ଭିଟାନ୍ ଭିଟାମିନ୍ ବି ଅଛି ମାଛରେ।
ହଁ ହଁ ଓମେଗା ଥ୍ରୀବି ଅଛି ମାନେ ଭଲନା ଆ ଆଖି ପାଇଁବି ଭଲ।
ଭଲ।
ହୁଁ।
ପ୍ରୋଟିନ୍ ମିଳୁଚି ସେଠୁ ଆଉ ନାଇଁ
ଆଉ ଦେଖ ଚିକେନ୍ କଣ ହେଉଚି ଏସବୁ ଇଞ୍ଜେକ୍ସନ୍ ଦେଇକି ବିକୁଚନ୍ତିକି ନାଇଁ ମାନେ କୁକୁଡ଼ା ଯାକ ଯେମିତି ନ୍ୟାଚୁରାଲି ଯେମିତି ହବା କ ମାନେ ଗାଁ ଯାକରେତ ସେମିତି ହଉଚି ହେଲା ନେଚୁରାଲ ଯେମିତି ବଢ଼ିବା କ କିନ୍ତୁ ବାକି ଯାକ ସେଫ୍ୟାକ୍ଟ୍ରି ଫାର୍ମ ଜାଗରେ କଣ ହେଉଚି ସେମାନେ ଇଞ୍ଜେକ୍ସନ୍ ଦେଇ ଦେଉଚନ୍ତିନା।
ହଁ।
ଏମିତି ହେଲାବେଳକୁ ସେରା ଜଲ୍ଦି ଜଲ୍ଦି ପୁରା ବଡ଼ ହେଇଯାଉଚି। ମାନେ ଗୋଟେ ଦି ମାସ ଭିତରେ ବଡ଼ ହେଇଯାଉଚି।
ବ ମାନେ ଗୋଟେ ଦି ମାସ ମାନେବି ଅଧିକ ହେଇଗଲା ମା ସେ ଭିତରେ ପନ୍ଦର ଦିନ ଭିତରେତ ବଡ଼ ହେଇଯାଉଚି ସେଟା ଆଉ ହୁଁ।
ଖାଇଲା ବେଳକୁ ଟିକେ ପ୍ରୋବ୍ଲେମ୍ ଏକା ଆମ ବଡ଼ି ଭିତରକୁତ ଯିବନା ସେଟା। ଖାଇବା ବଲେ ସେଇଥିପାଇଁ
ଚିକେନ୍ ଯୋଉ ନାଇଁ ମାନେ କୁକୁଡ଼ା ବ୍ରଏଲର୍ କୁକୁଡ଼ା ଗୁଡ଼ାକ ହଁ ମା ଙ୍କର ଗ୍ରୁପ୍ କରୁଥିଲେନା ତାଙ୍କେ ଚିଆଁ ଆଣିଥିଲେ ଛୋଟ ଛୋଟ ଚିଆଁ ଗୁଡ଼ାକ ମାନେ ସେଠୁ ତା ସେ ବଡ଼ କଲେ ମାନେ ଫାଷ୍ଟ ଚିଆ ବୋଲେ ଭାବ ମାନେ ହାତରେ ଚାରି ପାଞ୍ଚ
ମାନେ ସେଟା ସେ ମାନେ ସେ ଗ୍ରୁପରେ ଦିଆ ହେଲାନା ମାନେ କିଣିକି ଆଣିଲେନା ସେ ଏଯଉ ସଂସ୍ଥା
ତାଙ୍କ ଗ୍ରୁପରେ ଦଉଥିଲେ ତାଙ୍କର ଗୋଟେ ସଂସ୍ଥା ଅଛିନା ଗ୍ରୁପରେ ଦଉ ଥିଲେ ଆହୁରି ତାଙ୍କେ କୁକୁଡ଼ା ଚାଷ କୁକୁଡ଼ା ଫାର୍ମ କରୁଥିଲେ ନା।
ଓ ହଁ ହଁ ହଁ।
ଆଉ କୁକୁଡ଼ା ଫାର୍ମ ହଁ ତାଙ୍କ କରୁଚନ୍ତି ତାଙ୍କ ଗ୍ରୁପରେତ ହଁ ଆମ ଗାଁବି କରୁଚନ୍ତି ମାଙ୍କ ଗ୍ରୁପରେ ଆହୁରି ତାଙ୍କର ସବୁ। ତାପରେ ସେକୁକୁଡ଼ା ବଡ଼ ହେଇ ସାରିଲା ପରେ ନାଇଁକି କାଟିକି ତାଙ୍କେ ଏ ଗୋଟେ ଗୋଟେ ସ୍କୁଲକୁ ଦଉନାହାନ୍ତି ଯୋଉ ହଷ୍ଟେଲ ଗୁଡ଼ାକ
ହଁ ହଁ ହଁ ମାନେ ଯୋଉ ମିଲ୍ସ ଯାକ ଯୋଉନେ
ମିଲ୍ସି ଯୋଉ ନଉଚନ୍ତି ହଁ ସେଟା ସେଠୁକୁ ଦଉଚନ୍ତି। ତ ତ ହଁ କିନ୍ତୁ ସେ ଛୋଟ ଛୋଟ ଚିଆଁ ଆଣିଥିଲେ ଯୋନାଇଁକି ମାନେ ସେଟା ଦି ମାସେ ତିନି ମାସେ ଭିତରେ ଏତେ ବଡ଼ ହେଇଗଲାନି ନା ନା କୁହନା ଆହୁରି। ମାନେ ମୁଁ ନିଜେ ଦେଖୁଚି ସେଟା ମାନେ ସେଟା ଇଞ୍ଜେକ୍ସନ୍ ହଁ ସେଇୟା ହିଁ।
ହଁ ଖାଇବା ଭଲ ଦିଆହଇଥିବ।
ନହେଲେ ଏତେ ଛୋଟ ଛୋଟ ଚିଆଁମାନେ ହାତରେ ଯେମିତି ଚାରି ପାଞ୍ଚଟା ରହିବ ସେଇଟା ଗୋଟେ ଏତେ ଶୀଘ୍ର ବଡ଼ ହେଇଯିବନା।
ହଁ ସେମାନଙ୍କର ଗୋଟେ ଖାଇବାବି ଅଲଗା ଥାଉଚିକି ନାଇଁ ନା ଖାଇବା ଉପରେ ରହିଲା ବେଶୀ ବେଶୀ
ଖାଇବା ଆହୁରି ତାଙ୍କରବି ସେମିତି କଣଯେ ସେଟା ଦଉଚନ୍ତି ଖାଦ୍ୟବି ଦଉଚନ୍ତି।
ଓ ଖାଦ୍ୟବି ଦଉଚନ୍ତି ପ୍ଲସ୍ ଇଞ୍ଜେକ୍ସନବି।
ଖାଦ୍ୟ ତ ତାଙ୍କର ସକାଳୁ ଷ୍ଟାର୍ଟ ହବ ଟିକେ ଖାଦ୍ୟ ସେମିତି ଦେବ ପାଣି ବି ଦେବ। ବହୁ ତାଙ୍କ ଗୋଟେ ଯେମିତି ଛୋଟ ଛୁଆକୁ ଯେମିତି କେୟାର କରାହଉନେଇ କି। ସେମିତି ସେମାନଙ୍କୁ ସେମିତି କେୟାର କରିକି ରଖୁଥିଲେ। ମାନେ ଘ ମାନେ ଦି ଯୋଉ ଟାଇମିଙ୍ଗ ରହୁଚି ନାଇଁ କି। ତାଙ୍କର ତିନିଟା ସିପ୍ ରହୁଛି ସେମାନଙ୍କୁ ଏଠି କେୟାର କରିବା ପାଇଁ ଆସଛନ୍ତି ସେମାନେ ତାଙ୍କର ଗ୍ରୁପ ରୁ
ମାନେ କେୟାର କରିବା ପାଇଁ କିଏ ଆସୁଥିଲେ। ସେ ଗ୍ରୁପରେ ଯୋଉ ଅଛନ୍ତି ମାନେ ମା ମାନେ ସବୁ। ଆଉ ମେମ୍ବର ମାନେ ଯେତିକି ଆଛ୍ ଅଛନ୍ତି ସେମାନେ ସବୁ ନାହିଁ ହୁଁ।
ତୁ ନିଜେ ଦେଖିଥିଲି ତ ସେଟା ହଁ ତାଙ୍କର ଗୋଟେ ଭଲ ଆଉନି।
ଏଇଥିରେ ମାନେ ଏଇଟା ବିନା ସବୁ ଯାକ ଚିଆଁ ତ ବଞ୍ଚୁ ନଥିବେ।
ନାଇଁ ନାଇଁ ମୋ ମରି ଯାଉଥିଲେ ନା।
ହଁ କେତେ କେତେ ତ ମରି ବିି ଯାଉଥିବେ।
ହଁ ଫାଷ୍ଟ ତାଙ୍କେ ଜାଣି ପାରିଲେ ନାଇଁ ନା କେମିତି କଣ କରିବୁ ବୋଲି ବହୁତ ତାଙ୍କର କିନ୍ତୁ ଲସ୍ ସେ ଗଲା ଫାଷ୍ଟ ଫା
ହଁ ସେଇ ସେଇଟା ଗୋଟେ କ୍ଷତିଆ ଗାଁ ମାନେ ବହୁତ ଜାଦା ସେ ତାକୁ ଭଲ ଯଦି ହେଲା ଭଲରେ ଚାଲିଲା। କିନ୍ତୁ ସେଡା ତ ପ୍ରଫିଟ୍ ପାଇବ ଅଧିକ ଆଉ ମରି ମୁରା ଗଲେ ସେଡା ଆକ୍ଚୁଆଲି କ୍ଷତି ହେଇଯିବ ପୁରା।
ହୁଁ ତାପରେ ସେ ଏଲାଇସାନଙ୍କୁ କଲ୍ କଲେ। ସାରା ଆସିଲେ ଇଞ୍ଜେକ୍ସନ ଦେଇ ଲାଗିଲା ନା ସବୁ କୁକୁଡାଙ୍କୁ। ଏମିତି ହେଇ ହେଇ ବଞ୍ଚିଲେ ଅଧା ଆହୁରି ଅଧା ମରିଗଲେ ଫାଷ୍ଟ ତ ଜାଣି ପାରିଲେ ନାଇଁ। ପୁଣି ନେକ୍ସଟ ଟାଇମ ଯେତେବେଳେଠୁ ଆଣିଲେ ପୁରା ଠିକ୍ ହେଇଗଲା।
ଓହୋ ନାଁ ଏଇଡା ହେଇଯାଇଥିଲା ଏ ଯୋଉ ବାର୍ଡ଼ ଫ୍ଲୁ।
ଉୁଁ ଛୋଟଚ ଛୋଟ ଛୋଟ ଚିଆଁକୁ ବାର୍ଡ ଫ୍ଲୁ ହବ କି।
ହଁ ଛୋଟ ଚିଆଁକୁ ବି ହେଇପାରିବ ଯେ ବାର୍ଡ଼ ଫ୍ଲୁ ହେଲେ କଣ ଯେ ବାର୍ଡ଼ ଫ୍ଲୁ ହେଲେ ସବୁ ଯାକ ଯିବେ। ଆଉ ଖାଲି କେତେଟା ଯଦି ମରୁଥିଲେ। ମାନେ ସବୁ ଯାକ ଯଦି ଏଫେକ୍ଟ ହେଉନଥିଲେ। ମାନେ ସେଇଟା ବାର୍ଡ଼ ଫ୍ଲୁ ହେଇନଥିବ ଓ ସବୁ ଯାକ ନାହିଁଗଲେ ବାର୍ଡ଼ ଫ୍ଲୁ ହେଇନଥିବ ତାହେଲେ। ବାର୍ଡ ଫ୍ଲୁ ହେଲେ ତ ସେ ଫାର୍ମରେ ଯେତେ ଯାକ ଚିଆଁ କୁକୁଡ଼ା ଥିବ ସମସ୍ତଙ୍କୁ ହେଇଯିବ ନା। ସମସ୍ତଙ୍କୁ ହେଲେ ମୋ ଏକାସାରି ସେଟା ପୋଛି ହେଇଯିବ ଏକାସାରି।
ହୁଁ ବାର୍ଡ ଫ୍ଲୁଟା ନା ଜଣଙ୍କୁ ହେଲା ବୋଲି ତ ସବୁ କୋ ଯି
ହଁ ହଁ ହଁ ଓହୋ ଓହୋ ତାହେଲେ ଛୋଟ ଛୋଟ ଚିଆଁ ମାନଙ୍କୁ ଯୋଉ ଆଣିଥିଲେ। ସେଇ ଏନଭାଇରମେଣ୍ଟରେ ବୋଧେ ରହିବା ପାଇଁ କଣ ହେଇଥିବ। ନାଇଁ ମାନେ ସେମାନଙ୍କୁ ସେଇଠି ଆଡାପ୍ଟ ହେବା ପାଇଁ ପୁଣି ଲା ଲାଗିବ ନା ଟାଇମ ସେ ଏନଭାଇରମେଣ୍ଟ କେମିତି ତାପରେ ଖାଇବା ପିଇବା ସବୁ ତାଙ୍କର ବଡ଼ିଟାକୁ ସୁଇଟେବୁଲ୍ ହେଲେ ତ।
ହେଲେ ତ ହେଲା ନାଇଁ ନା ସେଥିପାଇଁ ସେମିତି ହେଇଗଲା ଆହୁରି।
ଆଉ ଛୋଟ ଯାକକୁ ତ ଜଲ୍ଦି ଯାହାହେଲେ ବି ଗୋଟେ ଧରିଦେବ। ଯେକୌଣସି ଗୋଟେ ରୋଗଟେ ନାଇଁ ଛୋଟମାନଙ୍କୁ ବହୁତ ଜାଦା କେୟାର ଦରକାର। ସେ ଆମ ବଡ଼ ମାନ ହେଲେ ସିନା ଟିକେ ହଁ। ବଡ଼ମାନଙ୍କର ଟିକେ ଇମ୍ୟୁନିଟି ସିଷ୍ଟମ୍ ଯାହା ହେଲେ ଟିକେ ଷ୍ଟ୍ରଙ୍ଗ୍ ଥାଉଚି ଛୋଟ ଚିଆଁ ମାନଙ୍କର କେୟାର ଦରକାର ପୁରା।
କେୟାର ଦରକାର ହିଁ ତ ମୁଁ ସେଦିନ ଦେଖିଛି ମାନେ ବହୁତ ଇଏରେ ରଖିଥିଲେରେ।
ହୁଁ ହୁଁ ହୁଁ ଯେ ସେଇଥିରେ ତାଙ୍କର କଣ ଲାଭ ହେଲା?
ହଁ ତାପରେ ନାଇଁ ଫାଷ୍ଟ ଯେତେବେଳେ ଆଣିଥିଲେ କେତେଟା ଅଶିଟା ନା ଶହେ। ଟିକେ ସେତେବେଳେ ଲସ ରେ ପଡିଗଲେ ତା ନେକ୍ସଟ ଟାଇ ଆହୁରି ଆଣିଲେ।
ଓହୋ ମାନେ ଫାଷ୍ଟ ତ ଶିଖି ଦେଇଥିବେ ଯେ କେୋଉ କେଉଁଥିରେ ପ୍ରୋବ୍ଲେମ୍ ହେଉଛି ସେଇ ଯାକ ଜିନିଷ ସୁଧାରିବା ପାଇଁ ସବୁ ଦେଖି
ରହିଲେ କଣ। ଏମିତିକି ତାଙ୍କ ଛୋଟ ଛୋଟ ଚା ନା ପୁରା ଲାଇଟ୍ ତଳକୁ ଯାଇଏ ମାନେ ଟିକେ ଶୀତ ଦିନରୁ ଆଣିଥିଲେ ନା ଟିକେ ଗରମ ଲାଗୁ ସେମାନଙ୍କୁ ଅଖା ପକେଇକିନା ସବୁ ରଖି ଦେଇେଇଥିଲେ ମାନେ ସେ ଉପରେ ହିଁ ସେମାନେ ଶୋଥିଲେ।
ଓ ହୋ ହୋ ହୁଁ ହୁଁ ହୁଁ। ମାନେ ଫାଷ୍ଟ ଥର ଗୋଟେ ଥର କରିଦେଲାରୁ ସେମାନେ ଜାଣିଦେଲେ ଯେ ନେକ୍ସଟ ଟାଇମ ଏଇ ଭୁଲ କରାହବନି। ସେଇ ସବୁ ସୁବିଧା ଯୋଗେଇଲେ ସେମାନଙ୍କୁ। ଠିକ ଏନଭରମେଣ୍ଟ ଗୁଟିକ ମିଳିବ ସେମାନେ ହବ ଭଲ ସେ।
ହୁଁ ସେମାନେ ପଇସା ଦେଇକି ଆଣୁଛନ୍ତି ପରେ ଲସ୍ ହେଇଗଲେ ତାଙ୍କ ମନ ଦୁଃଖ ନହିଁକି ଆହୁରି।
ହଁ ହଁ ଠିକ ଠିକ ହେଲେ ବି ପାଖାପାଖି କେତେଟା ଆଣୁଥିଲେ?
ଫାଷ୍ଟ ସ ଆଣଲେେ ଫାଷ୍ଟ ଆଣଲ ତାପରେ ଆଣଲେ। ଚାରିଶହ ପାଞ୍ଚଶହ ଏମିତି।
ଗୋ ମାନେ ଟୋଟାଲ ଶହେଟାକୁ ଚାରିଶହ କି ପାଞ୍ଚଶହ ଭିତରେ ଆଣୁଥିଲି। ନା ଗୋଟେ ଗୋଟେ ଚିଆଁକୁ କେତେ କେତେ ଦଉଥିଲେ?
ସେଟା ତ କହିପାରିବି ନାଇଁ ନାଇଁ ଟୋଟାଲ ଗ୍ରୁପ ର ଗ୍ରୁପ ଉପରେ ଦଉଥିଲା ନା ତାଙ୍କର।
ଓଁ ହୋ ହୋ ହଁ ବଢ଼ିଆ ଗୋଟେ ଗୋଟେ ବଡ଼ ହେଇକି ଗୋଟେ ଗୋଟ ଗୋଟେ ହେଲା ବେଳକୁ ଦୁଇଶହ ଦୁଇଶହ ବିକିବ ନାହିଁ କି ପାଞ୍ଚ ଗୁଣା ପ୍ରଫିଟ୍ ହେବ ଆହୁରି
ହଁ ନାଇଁ ବଢିଆ ପ୍ରଫିଟ ପାଇଛନ୍ତି କିନ୍ତୁ ଆଉ
ହ ହୁ ଏଇଟା କେଉଁ ବର୍ଷ କରିଥିଲେ? ମାନେ କେତେ ହେଲାଣି ଏଟା କରିକି ଓହୋ
ମାନେ ହେଇଗଲାଣି ତାଙ୍କର ଦି ବର୍ଷ ଖଣ୍ଡେ ହବ ମାନେ ଘର ଗଲେ ଘର କରିସାରଲୁ କମ୍ପ୍ଲିଟ୍ ହେଲା ପରେ ହ କଲେ କୁକୁଡା ଆଉ ହଁ ଘର ଟା ବନା ହେଇଛି ଉପର୍ପୁରା
ଓହୋ ହ ହ ହ ବଢିଆ ବଢ଼ିଆ ତାହେଲେ ଏବ ବର୍ଷ ହେଇନି?
ନାଇଁ ବର୍ଷା ଆଉ ହେଇନି ଆଉ।
ହଁ ହ ହ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
ହଁ ହଁ ହଁ। ଭଲ କଥା ତାହେଲେ ହଁ ହଁ ବଢିଆ
ହଉ ହୁଁ ହୁଁ। ହଉ ରଖୁଛିଥା ହୁଁ ହୁଁ।
ହଁ ହଁ ଥ୍ୟାଙ୍କୟୁ।